ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଆଉ କୋଉଠୁ କହୁଥିଲେ ଭାଇ? ଜୟ ଜଗନ୍ନାଥ ଜଗନ୍ନାଥ ସମସ୍ତଙ୍କ ମଙ୍ଗଳ କରନ୍ତୁ। କଟକ ରୁ ଆଚ୍ଛା ଆଚ୍ଛା କଟକ କଟକ ପ୍ରପର କଟକ ନା, ନା କଟକ ପାଖରେ କୋଉ ଗାଁ।
ଉଁ ନାଇଁ ପ୍ରପର ଟାଙ୍ଗି ଟାଙ୍ଗି।
ଆଚ୍ଛା ଆଛା ଆଛା ଆଉ କଣ କରୁଚନ୍ତି? କଣ କରୁଚନ୍ତି?
ଚି ଆଉ ଖାଇବା ପିଇବା ଶଇଲା ବସିଚି ଆଉ କଣ କରିବା।
କଣ ଜବ୍ କରୁଛନ୍ତି ନା ବା ବିଜନେସ୍ କରୁଛନ୍ତି ନା।
ହଁ ପୂଜାପୂଜି କରୁଛି ପୂଜା ପୂଜି ଆଜ୍ଞା ଆଜ୍ଞା।
ଜୟ ଜଗନ୍ନାଥ ଆଛା ଆଛା ଆଛା ଆଛା ଆଛା। କୋ ପୂଜା ପାଠ କରୁ ଠାକୁର ମନ୍ଦିର ରେ କରୁଚନ୍ତି ନା ଏମିତି ଯଜମାନ କାମ କରୁଚନ୍ତି ନିଚ।
ଉଁ ନାଇଁ ନାଇଁ ମନ୍ଦିର କାମ କରୁଚି ମନ୍ଦିର କାମ କରୁଚି ଯଜମାନ କାମ ବି କରେ।
ଆଚ୍ଛା ଆଚ୍ଛା ବାହାଘର ବ୍ରତଘର ସବୁ କରୁଛନ୍ତି ତାହେଲେ।
ବାହାଘର ବ୍ରତଘର ମୁଁ କରିନି କରୁଥିଲି ଛାଡିଲିିଣି।
ଆଚ୍ଛା ଆଛା ଆଛା ତ ଆପଣ ପ୍ରଫସନାଲ ଏହି ପ୍ରୂଜାବିଧି ରେ ଏକାଠେ।
ନାଇଁ ଖାଲି ପୂଜା ପୂଜି।
ଆଛା ଆଛା ଏଇ ସତ୍ୟନାରାୟଣ ପାଲା ପାଲା ପୂଜା କରୁଛନ୍ତି।
ହଁ ସେଗୁରା ସବୁ ହଁ ମେଳା ଫେଳା ହଁ
ହଁ ମେଳା ଆଜି ସବୁ ପଡିଚି ଛାଡ଼ ଛାଡ ଛାଡ ଆଉ ଘରେ କିଏ ରହୁଛନ୍ତି।
ଘରେ ବାପା, ଭାଇ, ବୋଉ ଆଉ ମୁଁ ଆଉ। ଆଜ୍ଞା ନା ମ୍ୟାରେଡ ହେଇନି ହେବି ଆଉ।
ଆଛା ଆଚ୍ଛା ଆଛା ଆ ମାନେ ଟିକେ ଲେଟ ରେ ବାହାଘର ଆଉ। ଆଉ ଝିଅ ତ ମିଳୁ ନାହାଁନ୍ତି ଆଛା ଆଛା ଆଛା।
କଣ ପଢାପଢି କଣ କରିଛନ୍ତି ନା ଆପଣର
ପଢାପଢି ଇ ପ୍ଲସ ଟୁ କାରି ଛାଡି ଦେଇେଛି ଆଉ ପଢିନି
ଆଚ୍ଛା ଆଛା ତାହେଲେ ଆପଣ ଏଇ କାମରେ ପ୍ରଫସନାଲ କାମ କରୁଛନ୍ତି ତା ହେଲେ
ଆଜ୍ଞା ଆଜ୍ଞା ଆଉ କଣ, କଣ କରିବା? ଆଉ ଆଜ୍ଞା
ଆଗକୁ ଆଉ କଣ କହିବାର ଅଛି ନା ଖାଲି ଏଇଟା
ନା ନା ଖାଲି ଏଇ ଲାଇନ ଆଉ ଆଗ କିଛି କିଛି ନାହିଁ ହାଲୋ।
ଆଜିିକାେଟାହୁ ହ୍ୟାଲ ହଁ ହାଲୋ
ସମ୍ମାନ କୁ ସମ୍ମାନ ମିଳିବ ବ୍ରାହ୍ମଣ କାମ କଲେ।
ହଁ ସମ୍ମାନ ମିଳିବ ଆଉ ପେଟ ପୋଷିବା ପାଇଁ କିଛି ଅଭାବ ନାହିଁ ମାନେ ବ୍ରାହ୍ମଣ କାମ କଲେ ଜଣେ ପେଟ ମାନେ ପଡିବନି କି ଚଳି ପାରିବନି ସେଇଟା ନାଇ ଆଜିକା ଡେରେ୍ରାହ୍ମଣଙ୍କୁ ମାନେ କିଛି ଲୋକ ଅଛନ୍ତି ସେଟା କରୁନାହାନ୍ତି ନହେଲେ ବହୁତ ମାନେରେପେକ୍ଟ ବି ମିଳୁଛି। ଏ କାମରେ ଲୋକ ମିଳୁ ଆଛା ଆଛା।
ଆଜ୍ଞା ଆଜ୍ଞା।
ଆ ଏଇ ଜିନିଷ କରୁଛନ୍ତି ତାହେଲେ ନାଇଁ ନା ସେ ଜବ୍ କରୁଛନ୍ତି।
ନା ନା ବାପା ବାପା କରୁନାହାନ୍ତି ବାପା ରୋଷେଇ କାମ କରନ୍ତି ଆଉ ରୋଷେଇ ଆଉ ଆଜ୍ଞା ଭାଇ ପ୍ରଗତିରେ ଅଛି ପ୍ରଗତିରେ ଅଛି ହଁ ହୁଁ ପ୍ରୋସେସିଙ୍ଗ ହଁ ପ୍ରୋସେସିଂ
ପ୍ରୋସେସିଂ ଆଚ୍ଛା ସେଇଟାଣ ଟାଙ୍ଗି ଅଛି କି ତାର ଫଟ୍ରି
ହୁଁ ହୁଁ ହୁଁ ଜଗତପୁର ଜଗତପୁର।
ଜଗତପୁର ଏରିଆରେ
ଆଜ୍ଞା ଆଜ୍ଞା
ଆଛା ଆଛା ଆଚଛା ଆଚ୍ଛା ତାହେଲେ ଆପଣଙ୍କର ଏଇଟା ପ୍ରାୟ ପ୍ରାୟ ଏଇ କାମ ଟା ଚାଲିଛି ନାଇଁ
ଆଜ୍ଞା ଆଜ୍ଞା ଛୋଟ ବେଳୁ ପଶିଛୁ।
ଆଚ୍ଛା ଆଚ୍ଛା ଆଉ ଇଏ ମାନେ ପୂଜା ବୁଜିି ସହିତ ଆଉ କିଛି କାମ ନା ସବୁବେଳେ ପ୍ରାୟ କାମ ଥାଉଛି ମନ୍ଦିର ମନ୍ଦିର କାମ
ନାକି ମନ୍ଦିର କାମ ପୂଜାପୂଜି କାମ ବି ହଉଛି ଆଉ ଚାଲିଛୁ ସବୁଆଡୁ
ଆଉ ବାହାର କୁଡେ ବୁଲାବୁଲି କରିବା ଯାଉଛି ନା କାମ ମିଳୁ ନା ନାଇଁ
ଉଁ ହଁ ମିଳୁଛି ସେଇଭଳିଆ
ଆଚ୍ଛା ଜଗନ୍ନାଥ ପୁରୀ ଆଡେ ଯାଇଛନ୍ତି କେବେ?
ହଁ ହଁ ଯାଇଛି।
ପୁରୀ ଭୁବନେଶ୍ୱର କଟକ ଆଉ ବାଲେଶ୍ୱର ଭଦ୍ରକ ସେପଟେ କିଛି ବୁଲାବୁଲି
ହୁଁ ବାଲେଶ୍ୱର ବୁଲିଛି ଭଦ୍ରକ ବୁଲିନି ବାଲେଶ୍ୱର ବୁଲିୁଛି ଆପଣଙ୍କ ଘର କୋଉ ପଟେ?
ଆମର ଘର କୋରାପୁଟ ରେ।
ହୁଁ ହୁଁ।
ଆଚ୍ଛା ବାଲେଶ୍ୱର ପଞ୍ଚଲିଙ୍ଗେଶ୍ଵର ଗୋଟେ ମନ୍ଦିର ଅଛି ଜାଣିଥିବେ। ଯାଇଛନ୍ତି କେବେ ନା ନାହିଁ।
ହଁ ହଁ ଯାଇଛି।
ଆ ବାଲେଶ୍ଵରରେ ବି ବହୁତ୍ ଭଲ ଜାଗା ମୋ ସାଙ୍ଗ ସବୁ ରହୁଥିଲେ।
ଗଞ୍ଜାମ ରେ ଗଞ୍ଜାମ ହଉ କି ମୋ ନନା ଜଣେ ହେବେ ଭାଇ ଭଳିଆ ସେଇଭଳିଆ ଆଉ। ସେ ବ୍ରାହ୍ମଣ ଘରର ରଥ ର ତାଙ୍କର
ପାଖେରେ।
ତାଙ୍କର କୋଉ ଗାଁଆ ସେଟା ମନେ ପଡୁନି ବା ଗଞ୍ଜାମ୍ ଆମର ସେ ଆମର କି ଏମେଲେ ତୁମର ଅଛି ସେପଟେ ଗୋଟେ ତାଙ୍କ କି କି ବିଶୋଇ କି ବିଶୋଇ ଗୋଟେ?
ବିଶୋଇ ଏମେଲେ ଅଛି?
ହୁଁ ହୁଁ ସେ
ଭଞ୍ଜନ ଭଞ୍ଜନଗର ରେଡି ହେଇକି।
ହୁଁ ହୁଁ ହୁଁ।
ଆଁ।
ନା ଆଜ୍ଞା।
ଭଞ୍ଜନଗର ଏରିଆ ଆଚ୍ଛା ଆଚ୍ଛା।
ଏମେଲେ ଅଛନ୍ତି ଯିଏ ସେ ତାଙ୍କର କାମ କରନ୍ତି ସିଏ ଆଉ।
ଆଚ୍ଛା ଆଚ୍ଛା ଆଚ୍ଛା।
ବିଜେବିର।
ଆଚ୍ଛା ଆଚ୍ଛା ବିଜେଡ଼ିର? ବିଜେପିର ହଁ ଭଞ୍ଜନଗରରେ ବିଶୋଇ ଅଛି ଆଛା ଆଛା।
ହଁ ହଁ।
ତାଲେ ଆସିଛନ୍ତି କେବେ ବ୍ରହ୍ମପୁର ବ୍ରହ୍ମପୁର ଗଞ୍ଜାମ ଆସଛନ୍ତି ବୁଲି?
ହୋ ନା ଯାଇନି ଯିବି ସେ କହିଥିଲେ ଆସ କୋଉଦିନ ମୁଁ ଯାଇନି। ଯିବା କେବେ ଆଉ ସମୟ ହେଲେ ଆଉ।
ଆଚ୍ଛା ଆଚ୍ଛା ଆଚ୍ଛା। ଆଉ ଆଉ ବାହାରକୁ କୁଆଡେ ଯାଇଛନ୍ତି ଓଡିଶା ବାହାରେ କୁଆଡେ ଯାଇଚନ୍ତି?
ଓଡିଶା ବାହାରକୁ ମୁଁ ଯାଇନି ରାଉରକେଲା ଯାଇଚି ଯାହା ଛତିଶଗଡ ଯାଇଚି ରାମରେ ଜାଣିଛନ୍ତି ଛତିଶଗଡ ରାମ୍ ରେଖା?
ରାମ୍ ରେଖା କଣ ସେ ଜାଗା ଟା?
ରାମ୍ ରେଖା।
ନାଇଁ ଜାଣିନି କଣ କଣ ସେଇଠି କଣ ପ୍ରସିଦ୍ଧ କଣ ଅଛି ଭଲ ଜା
ପ୍ରସିଦ୍ଧ ଅଛି ରାମଙ୍କର ଆଉ ମାନେ ସୀତାଙ୍କ ଏନ୍ତୁଡିଶାଳ ସେ ମାନେ ଅ ଅଛି ଭଲ ଭଲ ଜିନଷ ସବୁ ସୀତା ରୋଷେଇ କରୁଥିଲେ ସେ କେତେ ଜିନିଷ ଅ ଅଛି। ଆଉ ଆଜ୍ଞା ରାମଙ୍କର
ହଁ ହଁ ହଁ ହଁ ହଁ ରାମଙ୍କର ଅଛି ସେଠି କଣ ଅ ସୁନ୍ଦରଗଡରୁୁ
ଆଚ୍ଛା।
ହଁ ଧରନ୍ତୁ ସୁନ୍ଦରଗଡ଼ରୁ ଚାଳିଶ କିଲୋମିଟର ଖଣ୍ଡେ ହବ ଆଉ।
ଚାଳିଶ କିଲୋମିଟର?
ଆଜ୍ଞା ଚାଳିଶ ପ ସେଇ ଚାଳିଶ, ପଚାଶ, ଷାଠିଏ ଭଳିଆ ହବ ଆଉ।
ଆଚ୍ଛା ଆଚ୍ଛା ଆଚ୍ଛା।
ହୁଁ ହୁଁ।
ତାଲେ।
ଆଜ୍ଞା ଯାଉଚି।
ଆଉ ଆଉ କୁଆଡେ ଯାଇନାହାନ୍ତି ବାହାରକୁ?
ନା ନା ଆଉ ଯାଉନି କୁଆଡେ ଛ ଆ ସେଇଠୁ ତ ଛତିଶଗଡରୁ ସବୁ ପାଖ ବିହାର ହେଲା ୟୁପି ହେଲା ଆଉ ପାଖ
ଓହୋ ହ ଆଉ ଏଉ ଯଉ ପ୍ରୟାଗ ରାଜ୍ କୁମ୍ଭରାଜ୍ କି ଅଯୋଧ୍ୟା ଏମିତି କୌଣସି ଜାଗାକୁ ଯାଇନାହାନ୍ତି ଯାଇନାହାନ୍ତି?
ପ୍ରୋଗ୍ରାମ ଅଛି କିନ୍ତୁ କଣ କରିଆ ଦେଖାଯାଉ ଠାକୁରଙ୍କ ଇଚ୍ଛା। ମେନ ହଉଛି ମୁଖ୍ୟତଃ ହଉଛି ଅର୍ଥ ଅର୍ଥ ବିନା କିଛି ନାହିଁ।
ନିଶ୍ଚୟ ନିଶ୍ଚୟ ଏଇଟା ଠିକ୍ କଥା କହିଲେ ଆ ଏଟା ଅର୍ଥରେ ଆଉ ଆଜିକାଲି କଆଡେ ଘରୁ ଆଜିକାଲି ଆ ଯେଗାହେତୁ ଘରୁ ତଳକୁ ବାହାରିଲେ ପଇସା ଖର୍ଚ୍ଚ ଆଉ ବାହାରକୁ
ହଁ ଦା ଦା। ସେମିତି ଭଲ ପଇସା ହେଲେ କଣ ହେଲା ଇଆଡେ ତ ପଇସା ବୋହି ଯାଉଛି ଆଉ।
ନିଶ୍ଚୟ ନିଶ୍ଚୟ ନିଶ୍ଚୟ ନିଶ୍ଚୟ ଆଚ୍ଛା ଆଚ୍ଛା। ହେଲେ ଆପଣଙ୍କ ବୟଷ କେତେ ହେଲାଣୀ?
ବୟସ ଚବିଶି ଚବିଶି।
ଆଚ୍ଛା ଆଚ୍ଛା ତାହେଲେ ଏବେ ଏଇ ପ୍ରୟାସ ଟେଇ କାମ କରୁଛନ୍ତି ନାଇଁ? ବର୍ଷା ଏପଟେ କାଲି କି ଦିଦିଲା ଟିକେ ଟିକେ କଣ୍ଟେନୁ ବର୍ଷା ରହିଛି ଏବେ ବ
ମାନେ କଣ କହିଲି ଏଇ ବର୍ଷା ଟା ହଉଛି ସମ ପୁର ବାର ତାରିଖ ଟୋଟାଲ ହଉଛି। ସମଗ୍ର ରାଜ୍ୟରେ ହଉଛି ଏ ବର୍ଷ।
ହଉ ହଉ। ସେପଟେ ଏପଟେ ବି ତି ଦିନ ହେଲା କଣ୍ଟିନ୍ୟୁ ଲି ଚାଲିଛି ବର୍ଷା। ବୁଝିଲେ ଏବେ ଟିକେ ଛାଡିଛି ନହେଲେ ଆଉ ଆଉ ଜମି ବାଡ଼ି କଣ ଅଛି?
ଆଜ୍ଞା?
ଆପଣ ସୁବୁ ଜମିବାଡି କଣ ଅଛି ଆପଣଙ୍କ ନିଜର ନା କିଛି ନାହିଁ?
ଜମିବାଡି ଅ ଥିଲା ବ ସବୁ ପିଇସି ନେଇଗଲେ। ଜମିିବାଡି ଥିଲା ଏବେ ଆଉ ନାହିଁ ସବୁ ପିଇସି ନେଇଗଲେ। ପିଇସା ପିଇସି ନେଇଗଲେ ଗୁଣି ଆଣି କରିବି ଆଉ। ହଜାର ହଜାର ସମ୍ପତି ମାନେ ଗୋଟେ ଜାଗାରେ ଥିଲା ତ ସାତ ତ କୋଟି ଟଙ୍କା ଆଜ୍ଞା। ପାଞ୍ଚ ଲକ୍ଷ ଟଙ୍କା ନେଇଗଲେ ସାତ କୋଟି ଟଙ୍କାର ଜାଗା ନେଇଗଲେ। ଆଉ ବ ବିଲ ନେଇଗଲେ।
ଆଜ୍ଞା।
ଆଉ ବାଡିରୁ ଅଧାରୁୁ ଅଧିକ ନେଇଗଲେ ଏଇଆ ସବୁ ଆଉ କଣ କରିବି।
ଆଚ୍ଛା ନସିିବି ରେ ଯାହା ଅଛି ଆମକୁ ମିଳିବ ଆମେ ଛି କେତେ କଣ କରିବା।
ସେମାନେ କଣ ମାନେ ଜବରଦସ୍ତି ଜୋର ଜବରସ୍ତିକରି ନେଇଗଲେ ଆଉ।
ଆଚ୍ଛା ଆଚ୍ଛା ଆଚ୍ଛା ତାହେଲେ ଆପ ଆପଣ ପ ପ୍ରଫେସନାଲି ପୂଜା ଗାଁ କଥା ମୋ ଟୋଟାଲି କାମ ନାଇଁ ମନ୍ଦିର କାମ ସାରି ଆସୁଛନ୍ତି ନାଇଁ ମନ୍ଧିର କାମ ଆସି ବସି ଥିବେ ବୋଲି ଆଁ? ଆଚ୍ଛା ଆଚ୍ଛା ସେପଟେ ବର୍ଷା ତାହେଲେ ଚାଲିଛି ଠିକ୍ ଠାକ ନାଇଁ?
ହୁଁ ହୁଁ ବର୍ଷା ଚାଲିଛି। ବର୍ଷା ଏବେ କଣ ଛାଡିଲାଣିି ବର୍ଷା ଚାଲିବ ଏଇନା ଆଉ।
ବିଲ ବାଡ଼ି ତଳି ଫଳି ପଡିଲାଣି ବୋଧେ ଆପଣଙ୍କ ସେପଟେ?
ନା ପଢିନି ମୁଁ ଜାଣିନି ବିଲ ନାଇଁ ପଢିନି ବୋଧେ ଚାଲିଛି ହଳ ପଢୁଥିବ। କାଲି ପଡିିଯିବ ଦି ଦିନ ତିନି ଦିନ ଭିତରେ।
ଏଥର ପଡିବ ଦି ଚାରି ଦିନ ଭିତରେ ସବୁ ଆଉ ଏ ବର୍ଷାଟା ହେଇଗଲା। ବର୍ଷା ଟା ଛାଡିଲେ ଟିକେ ପାଗଟା ଇଏ ହେଲେ ସବୁ ପକେଇଦେବେ ଆଉ।
ହୁଁ ହୁଁ ବର୍ଷା ଟା କିନ୍ତୁ ଯାହା ହଉ ଫସଲ ବି ଭଲ ହେଇଛି। ହୁଁ ଭଲ ବର୍ଷା ଟା ହେଲା ହେଲାନି ଫସଲ ପାଇଁ ଭଲ ହେଲାନି।
ଫସଲ ପାଇଁ ହେଲ ଯେ କିନ୍ତୁ ତଳି ଯଆ ପଡ଼ିଯାଇଥିଲେ ଟିକେ ଭଲ ହୋଇଥାନ୍ତା ଏବେ ଟିକେ ଆଉଥରେ ଘୁଞ୍ଚିିଜିବ ତଲିଟା ମାଟି ଟିକେ ଶୁଖିଲି ତଳି ପକେଇବେ ସେଇଟା ହୋଉଛି ଭଲ। ଏ ବର୍ଷାଟା ଯଦି ଆଉ ଚାରିଦିନ ପରେହେଇଥାନ୍ତା ନା ତାହେଲେ ବହୁତ ବେଟରେ ହେଇଥାନ୍ତା ସବୁ ତଳି ପକେଇ ଦେଇଥାନ୍ତେ। ତାପରେ ଠିକଠାକ୍ ହେଇଥାନ୍ତା। ଆଉ ପୁରୀ ଜଗନ୍ନାଥଙ୍କୁ ଦେଖିବାକୁ ଯାଉଛନ୍ତୀ ଯାତ୍ରାକୁ?
ନା କଣ ଆମର ତ ନିଜର ତ ଯାତ୍ରା ବାହାରି ଯାଉଛି ଆଉ।
ଆଚ୍ଛା ଆଚ୍ଛା ଆଛା ନାଇ ତଥାପି। ପୁରୀ ଜଗନ୍ନାଥକୁ ଯାଉଥିବେ ତ ନିଶ୍ଚୟ ଥରେ ଅଧେ ଯାଇଥିବେ।
ଅଂହ ହଁ ଥରେ ଯାଇଛି। ଆ ଥରେ ଦି ବହୁତ ଥର ଯାଇଛି ତିନି ଚାରି ଥର ଯାଇଛି।
ଆଚ୍ଛା ଆଚ୍ଛା ଆଚ୍ଛା ଆଜ୍ଞା।
ଛୋଟବେଳେ ଥରେ ଯାଇଥିଲି ତାପରେ ପୁଣି ଆଉଥରେ ଅ ଆଉଥରେ ଯାଇଥିଲି ର ରଥ ଚକା ଆଣିବା ପାଇଁ ଯାଇଥିଲି ତାପରେ ଆଉ ସବୁ ଜାଣିନି ଯେତେବେଳେ ଠାକୁରଙ୍କ ଇ ଇଛା ଥିବ ସେତେବେଳେ ଯିବା ଆଉ କଣ କରିବା ଯେତେବେଳେ ଠାକୁରଙ୍କ ଇଚ୍ଛା ମହାପ୍ରଭୁଙ୍କ ଇଚ୍ଛା
କାରଣ ଆମେ କେତେ ଚେଷ୍ଟା କଲେ ମତେ ରହିବେ ବୋଲି ରହିପାରିବାନି।
ନା ହଁ ମୁଁ ତିନି ଦିନ ରହିଛି ପୁରୀରେ ଦଶ ହଜାର ଟଙ୍କା ଖର୍ଚ୍ଚ କରିଦେଇକି ପଲେଇ ଆଇଲି।
ଆଚ୍ଛା ଆଚ୍ଛା ଆଛା। ଅ ହଉ ଠିକ ଅଛି ଭାଇ ଆପଣଙ୍କ ସହିତ କଥାବାର୍ତ୍ତା କରିି ବହୁତ ଭଲ ଲାଗିଲା ବୁଝିପାରିଲ ନା। ଆଜ୍ଞା ଧନ୍ୟବାଦ ଜୟ ଜଗନ୍ନାଥ ଜୟ ଜଗନ୍ନାଥ। ଜୟ
ଆଜ୍ଞା